ହଁ ଦିଦି ନମସ୍କାର ହଁ
ଆଜ୍ଞା ନମସ୍କାର।
ହଁ ଭଲ ଭଲ ଅଛି ଆପଣ?
ହଁ ମୁଁ ବି ଭଲ ଅଛି।
ଆଚ୍ଛା। ହଁ ଘରେ ସମସ୍ତେ ଭଲ ଅଛନ୍ତି ହିଁ ହିଁ ଆଉ କଣ କରୁଥିଲେ ଏବେ?
ନାଇଁ ଆମ ପାଖରେ ଗୋଟେ ସେଇ ଛୋଟ ଛୁଆର ଗୋଟେ ଝିଅର ଗୋଟେ ବାହାଘର ମାନେ ପାଇଁ ସେଟା କିଛି କଥା ଚାଲିଥିଲା ତ ମାନେ ଏବେ ଯେମିତି ବାଲ୍ୟ ବିବାହ
ହଁ ବାଲ୍ୟ ବିବାଦ ନିଷିଦ୍ଧ ବୋଲି କହୁଚନ୍ତି ହଁ
ଆଜ୍ଞା ଆଜ୍ଞା ହେଲେ କଣ ହେଇଚି ମାନେ ହଁ ଆମ ଏଇ ଗାଁ ପାଖର ସେମାନେ କଣ କି ମାନେ ଜାଣି ପାରୁନାହାନ୍ତି ନା ଝିଅ ମାନଙ୍କର ମାନେ ବୟସ ନ ହେଇକି ସେମାନଙ୍କୁ ବାହାଘର ପାଇଁ ବ୍ୟସ୍ତ ହଉଛନ୍ତି ତ ସେ ବିଷୟରେ ଟିକେ ମାନେ କଣ ସଚେତନ ପାଇଁ କହୁଥିଲେ କଥାବାର୍ତ୍ତା ଚାଲିଥିଲା ସେ ବିଷୟରେ
ଆଚ୍ଛା ଆଚ୍ଛା ନାଇଁ ନାଇଁ ସେମାନେ ଜାଣିପାରୁନାହାଁନ୍ତି ଆକଚୁଲି ଆଗକାଳର ଲୋକମାନେ। କଣ ସେଇଟା ସେମାନେ ବଡ଼ ଝିଅ ହେଲା ପରେ ସେମାନଙ୍କୁ ବାହା କରିଦଉଛନ୍ତି ସେଇଟା କିନ୍ତୁ କରିବା କଥା ନାହିଁ। ଆଜିକାଲି ସରକାର ବି ନିୟମ କରିଛନ୍ତି ନା ଅଠର ବର୍ଷ ପୂର୍ବରୁ ଅଠର ବର୍ଷ ନହେଲେ ବାହା କରିବେନି। ହଁ।
ଝିଅ ମାନଙ୍କର ମାନେ କଣ ସେ ସମୟରେ ଯେମିତି ମାନେ କିଶୋରୀ ଅବସ୍ଥା ଥାଉଛି। ଆଉ ତାପରେ ତାଙ୍କର କଣ ହଉଛି ନା ଅଠର ବର୍ଷ ପୂର୍ବରୁ ସେମାନଙ୍କର ମାନେ ଶରୀରର ମାନେ ପରିପକ୍ୱତା ମାନେ ପରିପୂର୍ଣ୍ଣ ହେଇନଥାଏ। ଯୋଉଟା କି କି ତାଙ୍କ ଶରୀରର କିଛି ବି ମାନେ ଯେମିତି ମାନେ ବିକାଶ କି ଦେଖନ୍ତୁ ବୃଦ୍ଧି ତାର ମାନେ ଚାଲିଥାଏ ସେ ସମୟରେ ତ ସେଇ ସମୟରେ ଯଦି ଆଜ୍ଞା। ଆଉ ସେଇ ସମୟରେ କଣ ହଉଛି ନା ସେଇ ଝିଅ ମାନଙ୍କୁ ଯଦି କିଛି ମାନେ ଦେଖନ୍ତୁ ଯେମିତି ବାହାଘର କରେଇ ଦେବେ କି କଣ ତ ସେ ଯେହେତୁ ନିଜେ ଗୋଟେ ଗୋଟେ ମାନେ ଛୋଟ ଝିଅ ତ ସିଏ ଯେତେବେଳେ ମାନେ ଗର୍ଭବତୀ ହେଇଯାଏ। ତ ସିଏ ସେତିକି ମାନେ ଗର୍ଭ ଧାରଣ କରିବା ପାଇଁ ତାର ସେତିକି କ୍ଷମତା ନଥାଏ ନା।
ନଥାଏ ହଁ ନିହାତି ନିହାତି ହଁ।
ଆଉ ତାପରେ ଯେମିତି ସିଏ ମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଦେଖନ୍ତୁ ଏବେ ସେ - ଯିଏ ତାର ମାନେ ସଠିକ ଭାବରେ କଣ ଯେହେତୁ ମାନେ ଶିକ୍ଷାର ଅଭାବ ରହିଲା ତ ସିଏ କଣ ନିଜର ଯତ୍ନ ତ ଆଜ୍ଞା ଆଉ ଯେହେତୁ ତାର ମାନେ ଏତେ କମ ବୟସରେ ବାହାଘର ହେଇଯିବ ତ ସିଏ ତାର କଣ ଶିକ୍ଷା ଟାକୁ ବି ମାନେ ପୁରା କରିପାରିଲାନି।
ପୂରା କରିପାରିବନି ହଁ। ତାପରେ କଣ ସାନ ବେଳେ ଆମେ ହଁ - ପିଲାବେଳେ ମାନେ ବୁଦ୍ଧି ଯାଇ ବି ନଥାଏ ନା ସେମାନେ ଗୋ ଗୋଟେ ଯଦି ବାହା ହେଇ ସାରିବେ କହିଲେ ଗୃହର ଦାୟିତ୍ଵ ବି ରହିବ ତାପରେ ସେମାନେ ଶୀଘ୍ର ଗର୍ଭବତୀ ହେଇଯାଆନ୍ତି କହିଲେ ସେଇଟା ଆହୁରି ଅସୁବିଧା। ଆଜି ଆଜିକାଲି ସେଇଟା ତ ଆମର ସରକାର ସେଇଟା ମାନେ ସେଇଟା ସବୁ ଇଏ କରିଛନ୍ତି। ସେଇଟା ଇଚ୍ଛା କରୁନାହାଁନ୍ତି କିନ୍ତୁ ଗାଁ ଗହଳିରେ ଅଭି ପର୍ଯ୍ୟନ୍ତ ସେମିତି ସବୁ ବିଷୟ ଚାଲିଛି ଯଉଟାକି ଏଇ ସମାଜକୁ ବି ଅସୁବିଧାର ସମ୍ମୁଖୀନ କରୁଛି। ଆମେ ବି ହେଉଛୁ ତା ଉପରେ ଆଜିକାଲି ବି ଝିଅମାନଙ୍କୁ ଅ ମାନେ କଣ ଅପହରଣ ବି କରୁଛନ୍ତି ସବୁ
ଆଜ୍ଞା ଆଜ୍ଞା।
ଗଣ ଦର୍ଶଣ ବି କରୁଛନ୍ତି ହଁ।
ଏବେ ଦେଖନ୍ତୁ ଯେମିତି ମାନେ। ଏବେ ବି ଆମର କୁସଂସ୍କାର ସବୁ ଯେମିତି ଆମ ସମାଜରେ ରହିଛି ହେଲେ କଣ ହଉଚି କି ଗାଁ ଗହଳି ମାନଙ୍କରେ? ସେମାନେ ଭାବନ୍ତି କି ଆମ ଝିଅ ସହିତ ବି ଏମ୍ତି କିଛି ଖରାପ୍ ହେଇଯିବ, କି ତା' ସହିତ କିଏ ଖରାପ୍ କର୍ ଦବ। ତ ସେଇ--ଆଉ ସେଇ ଭୟରେ ବି ସେମାନେ ମାନେ କ'ଣ କିି ଚାହଁନ୍ତି କି ଯେ ଆମର କାମ ଟା ସରି ଯାଉ, ଯେମିତି ଆମ ଝିଅର ମାନେ ବାହା ଘରଟା ହେଇଗଲେ, ଆମର ଗୋଟେ କାମ ସରି ଯିବ। ଆଉ ଆମର ଗୋଟେ ମାନେ ବୋଝ ଟା ପଳେଇବ, ସେ ସେମିତି ଭାବନ୍ତି ଦେଖନ୍ତୁ ଯଦି ଏଇଥିରେ ଆମର କ'ଣ ହଉଚି ନା, ଶିକ୍ଷାଟା ଗୋଟେ ମାଧ୍ୟମ ଯେମି--ଦେଖନ୍ତୁ ଆମେ ଯଦି ଶିକ୍ଷିତ ହେଇଥିବା, କହିଲେ ଆମେ ଜାଣିପାରିବା। ଯେ ଦେଖନ୍ତୁ ଏବେ ଗର୍ଭବତୀ ହେଇଗଲା ପରେ କଣ ହଉଚି ଯେ, ଆମକୁ ସଠିକ୍‌ ମାନେ ପୁଷ୍ଟିକର ଖାଦ୍ୟ ହଉ, ସ୍ୱାସ୍ଥ୍ୟ କର ଖାଦ୍ୟ ହଉ ସେ ସବୁ ଖାଇ ଆଜ୍ଞା, ଯେହେତୁ ଆମେ କ'ଣ ମାନେ କୈଶୋର ଅବସ୍ଥାରେ ମାନେ କ'ଣ ଖେଳା ବୁଲା ଅବ ତ ଥାଏନା ସେ ସବୁ ଯେମ୍ତି ଆଜ୍ଞା ତ ସେ ସମୟରେ ବାନେ ଯେତିକି ଆମର ଆଜ୍ଞା
ଆମେ ନିଜ ନିଜେ ହେବେ ସେତବଳେ ନିଜର କେୟାର୍ ନେବା ନବା କଥା, କିନ୍ତୁ ଆମକୁ କ'ଣ କରିବାକୁ ପଡ଼େ ଆମେ ନିଜର ତ୍ନ ଆମ ପିଲା ମାନଙ୍କ ଯତ୍ନ ନେବାକୁ ପୁଣି ଆମେ ଯାହା ଘରୁକୁ ବାହା ହଇକି ଯାଇଥିବୁ। ତାଙ୍କ ଯତ୍ନ ସେଇ ପିଲା ମାନୁଙ୍କୁ, ସେଇ ଝିଅ ମାନଙ୍କୁ ବେଶୀ କଷ୍ଟ ପଡ଼ିଯାଏ। ଯଦ୍ଵାରା କି ଏବେ ମୁଁ କାଲି କାଲି ଆଡ଼େ ଏମ୍ତି ଯଉ ସମାଚାର୍ ଦେଖୁଥିଲି, ଓଡ଼ିଆ ସମାଚାର୍ ସେ--ରେ ଗୋଟେ ସପ୍ ମାନେ ସପ୍ତମ ଶ୍ରେଣୀର ଗୋଟେ। ହାଇସ୍କୁଲ୍ ପଢୁଚନ୍ତି, ଝିଅଟା ସିଏ ଗର୍ଭବତୀ ହେଇଚି ମାନେ ଆଠ ମାସ ଛୁଆ ଜନ୍ମ କରିଚି, ଦେଖଉ ଥିଲେ। ଏନ୍ତି ସମାଚାର୍ ଶୁଣୁଥିଲି ଯେ, ମାନେ ତାଙ୍କ ବାପା ମା ବହୁତ୍ ଦୁଃଖ କରୁ
ଆଜ୍ଞା ଏସବୁ କ'ଣ ହଉଚି ଦେଖନ୍ତୁ, ଆମେ ମାନେ ଝିଅ ମାନେ ସବୁ ତ ଆମୁକୁ ଏସବୁ ବିଷୟରେ ମାନେ ଆମ ନିଜ ଝିଅ କି ଆମ ପରିବାର କି ଆମ ଆଖ ପାଖ ସାଇ ପଡ଼ିଶା ମାନେ ଯେତିକି ପାଖରେ ସବୁ ଝିଅ ଅଛନ୍ତି, ତ ଆମେ ସବୁ କ'ଣ କି ସେମାନଙ୍କୁ ବୁଝେଇବା ଦରକାର୍, ସଚେତନ କରେଇବା ଦରକାର୍ କି ଆମେ ଏଇ ଜିନିଷ ଟା କଲେ ଆମର ଯେମିତି ମାନେ ଏସବୁ ହବନି କି କ'ଣ? ସେମାନେ ଯେହେତୁ ଏବେ ଗୋଟେ ଅଛନ୍ତି, ତାଙ୍କର ମାନେ ଏତେ ବି ବୟସ ହେଇନି ତାଙ୍କର। ତ ସେ ଯେହେତୁ ଶାରୀରିକ, ମାନସିକ ସ୍ତରରେ ସେମାନେ ମାନେ ଶକ୍ତି ଶାଳୀ ନୁହନ୍ତି। ତ ସେ ବୁଝି ପାରିବେନି, ଜାଣି ପାରିବେନି। ଏବେ ଯେମିତି ଆପଣ କହିଲେ କି, ସେଇ ଛୋଟ ଝିଅ ଟା ଯେତେ ଗର୍ଭବତୀ ବୋଲି।
ହଁ, ସେୟା। ଏତେ ଛୋଟ ଝିଅ ଗର୍ଭବତୀ ହେବା, ବାପା ମା ବି ଦୁଃଖ କରୁଛନ୍ତି। ତା'ପରେ ଯଉ ପୋଲିସ୍‌ ଷ୍ଟେସନ୍‌ ମାନେ ପୋଲିସ୍‌ ଥାନାକୁ ନେଇକି ଯାଇଥିଲେ, ଥାନାର ବି କର୍ମଚାରୀ। ବହୁତୁ, ତାଙ୍କ ବାପା ମାଆଙ୍କୁ ବହୁତୁ ମାନେ ଗାଳି ଗୁଲଜ କଲେ, ଆଉ କହିଲେ ତମେ କେମ୍ତି ପିଲାକୁ ଏ ତି କଲ, ସେ କ ନାଇଁ, ଏଟା ସବୁ ମାନେ କ'ଣ? ଯଉ ମାନେ ସବୁ ଏ ସବୁ ଖରାପ୍ କାର୍ଯ୍ୟ ଦ୍ଵାରା ହିଁ ହେଇଚି ବୋଲି। ଜଣା ପଡ୍‌ଲା ଶେଷକୁ, ସେ ଝିଅର କିଛି ଭୁଲ୍‌ ନଥିଲା କିନ୍ତୁ। ଏଟା ସବୁ କିଛି ଟାଉନ୍‌ରେ ସହରରେ ନହେଲେ ବି ସହରରେ ଏସବୁ ବିଷୟ ନ ଚାଲିଲେ ବି, କିନ୍ତୁ ଗାଁ ଗହଳିରେ ଆଜି ପର୍ଯ୍ୟନ୍ତ ସେଇ ପ୍ର ମାନେ ସେଟା ଅଛି, ସେଇ ଇଏ ଯା
ଆଜ୍ଞା ଆଜ୍ଞା ଆଉ ତାପରେ ଦେଖନ୍ତୁ ଏବେ ଆମେ କଣ ହଉ ଚି ଯେ ଆମେ ଆମ ଝିଅ ମାନଙ୍କୁ ମାନେ ଶିଖେଇବା ଦରକାର ଯେ। ଏଇଟା ହଉଛି ମାନେ ଯେମିତି କିି। ମାନେ କୋଉଟେ ଆମ ପାଇଁ ଭଲ। କୋଉଟା ମାନେ ଯୁ ଥାଏ କୋଉଟା ଛୁ କୋଉ ମାନେ ଛୁଇଁଲେ। କିଏ କଣ କୋଉ ଖରାପ ଯ ଯେମିତି ଆମର ବ୍ୟାଡ୍ ଟଚ ଥାଏ ଗୁଡ ଟଚ ଥାଏ। ତ ସେଇ ସବୁ ବିଷୟରେ ଆମେ ସଚେତନ ସେମାନଙ୍କୁ କରିବା ଦରକାର ଆଉ ଯଦି ତୁମ ସହିତ କିଏ ସେମିତି ବ୍ୟବହାର କରୁଛି ମାନେ ଅପବ୍ୟବହାର କି ତୁମକୁ ମାନେ ଶାରୀରିକ ସ୍ତରରେ। କିଛି ମାନେ ତମ ସହିତ ଖରାପ କରୁଛନ୍ତି ତ। ତୁମେ ସେଟା ନିଜର ନିଜ ବାପା ମା ନହେଲେ ନିଜର ଯେତିକି ମାନେ ଶିକ୍ଷକ ଶିକ୍ଷୟତ୍ରୀ। କି ବଡ ଭାଇ ଭଉଣୀ ମାନଙ୍କୁ ଆମେ କହିବା ଯେ ତ ଶିଖେଇବା ଦରକାର।
ସେମାନେ କଣ ସହରର ପିଲାମାନେ ଯଉମାନେ ଝିଅମାନେ ସେମାନେ ଟିକେ ଏ ସବୁ ପ୍ରକାର ଆମେ ମୋବାଇଲ ହେଲା ଆମେ ଟିଭିି ହେଲା ଦେଖିକି ସେ ଆମେ ସବୁ ଯାଉ ଧାରାବାହିକ ଗୁଡ଼ା ଦେଖିକି ଆମେ ଜାଣୁଛେ। କିନ୍ତୁ ଅତି ଯଉଟା ଗାଁ ଗାଁଉଁଲିଆ ଲୋକମାନେ ସେମାନେ ସେଇଟା ସେମାନେ କାଳେ କିଏ କହିଲେ କଣ କହିବ ଭାବିବ ବୋଲି ସେମାନେ ସଙ୍କୋଚ କରିକି। କାହାକୁ କିଛି କୁହନ୍ତିନି ଯଦ୍ଵାରା କି ସବୁ ପ୍ରକାରର ହଁ।
ସେମାନଙ୍କ ପାଖରେ ଯେହେତୁ ମାନେ ଯୋଗାଯୋଗର ଅସୁବିଧା ରହୁଛି ଦେଖନ୍ତୁ ଯେମିତି। ଆପଣ କହିଲେ କି ମାନେ ଟିଭି ଆଉ ଏଇ ଯୋଉ ଆମର ସବୁ ଫୋନ ମାଧ୍ୟମରେ ସବୁ ଆମର। ପିଲା ସବୁ ଜାଣି ପାରୁଛନ୍ତି ତ ସେମାନଙ୍କ ପାଖରେ ଏତେ ସବୁ। ସୁବିଧା ନଥାଉଚି ସେଥିପାଇଁ ସିଏ ବୁଝି ପାରୁନାହାନ୍ତି ଜାଣି ପାରୁନାହାନ୍ତି। ଯେ କୋଉ ଜିନିଷ ଟା ତ ସେଥିପାଇଁ ମାନେ ସରକାରଙ୍କ। ଆଉ ଏଇ ଯୋଉ ପ୍ରଶାସନ ତରଫରୁ ମାନେ ଦେଖନ୍ତୁ ବହୁତ ପ୍ରକାରର ଏମିତି ସବୁ ଯୋଜନା ଯେମିତି। ମାନେ ଆମର ସବୁ ଅଙ୍ଗନବାଡିର ଯୋଉ ରହିଲେ ତ ସେମାନଙ୍କୁ ମାନେ ଯେ ସେମାନେ ସବୁ ବୁଲି ବୁଲି ମାନେ ନିଜ ଗାଁ ମାନଙ୍କରେ ନିଜ ମାନେ କିଶୋରୀ ବାଳିକା ଏବେ ତ ତାଙ୍କର ଗୋଟେ ଗୋଟେ ମାନେ ବୈଠକ ବି ହଉଚି।
ହୁଁ ନାଇଁ ସେମତି ତ କହିଲେ ହଁ ସେମିତି। କହିଲେ ସେ, ଅଙ୍ଗନବାଡ଼ି ଦିଦି ଯାଇଥିଲେ ସେ ଛୁଆର ଯୋଉ ଅ ଅଷ ଅଷ୍ଟମ ଶ୍ରେଣୀର ସପ୍ତମ ଶ୍ରେଣୀର ଝିଅ ଯଉ ଜନ୍ମ କଲେ ଗୋଟେ ପୁତ୍ର ସନ୍ତାନ ହେଇଥିଲା। ତାକୁ- କୁ ନେଇକି ଗଲେ ତାପରେ ଯୁ ଆମର ଶିଶୁ ବିକାଶ କେନ୍ଦ୍ର ଯଉଠିକି। ଅନାଥ ଶିଶୁ ସବୁ ରହୁଛନ୍ତି ସେହି ସ୍ଥାନରେ ରଖିବା ପାଇଁ। ତାଙ୍କର ବାପା ମା ସ୍ଥିର କଲେ। ସେ ଝିଅର ବାପା ମା ସ୍ଥିର କଲେ। ତାପରେ- ଆ ପୋଲିସ ବି ଯାଇଥିଲେ ତା ସହିତ ସେମାନେ ଯୋଉ- ଉଁ ଅନାଥ ଶିଶୁ ଆଶ୍ରମ ଯୁ ସେଇ ଆଶ୍ରମରେ ଦେବେ କିନ୍ତୁ କିଛି ଦିନ ଗଲା ପରେ। ଯେହେତୁ ନାବାଳିକା ଝିଅ ତେଣୁ ସେ ସବୁ କୋର୍ଟ ମାନେ ଥାନା ହାଜତ ହେଇକି ସେମାନେ ସବୁ କିଛି ସବୁ ତାଙ୍କର କାଗଜପତ୍ର କରିସାରିଲା ପରେ, ସେମାନେ ନେଇ ସେ ସ୍ଥାନରେ ଦେବେ ବୋଲି ସେଟା ସବୁ ନ୍ୟୁଜରେ ଶୁଣୁଥିଲି ମୁଁ ସେଦିନ ସମାଜ।
ଆଉ ଯେମିତି ଦେଖନ୍ତୁ ଆମର ଯେମିତି ସରକାର ମାନେ ନିର୍ଦ୍ଧାରିତ କରିଛନ୍ତି କି, ଯି ମାନେ ବାଳିକା ମାନଙ୍କର ବୟସ ଯେମିତି ଏକ୍ ମାନେ ଅଠର ବର୍ଷରୁ ମାନେ ଉର୍ଦ୍ଧ୍ୱ ହେଇଥିବ। ଆଉ ଯେମିତି ବାଳକ ମାନଙ୍କର ବୟସ ଏକୋଇଶି ବର୍ଷରୁ ଉର୍ଦ୍ଧ। ତ ସେମାନେ ମାନେ ଶାରୀରିକ ଆଉ ମାନସିକ ଭାବରେ ସେମାନେ କଣ ହ ନା ବାହା ହେବା ପାଇଁ ଯୋଗ୍ୟ ବି ବିତ? ହୁହନ୍ତି ଆଉ ଯୋଉମାନଙ୍କର ଆଜ୍ଞା ଆଉ ଯୋଉମାନଙ୍କର ହେଇନଥାଉଛି ହେଲେ ମଧ୍ୟ ସେମାନେ ଥାଉଛନ୍ତି। ତ ସେଥିରେ କଣ ହଉଛି? ସେମାନେ ବିଭିନ୍ନ ପ୍ରକାରର ରୋଗ ର ବି ମଧ୍ୟ ସି-
ଶିକାର ହଉଛନ୍ତି ହଁଁ ହୁଁ। ଏ ବ ର ଶିକାର ହଉଛନ୍ତି ହୁଁ
ଆଉ ତାପରେ ଯେହେତୁ ଯେହେତୁ ସେମାନେ ନିଜେ ଦେଖନ୍ତୁ। ଅ ଗୋଟେ ମାନେ ଯେମିତି ଗୋଟେ ଶିଶୁ ମାନେ ଶିଶୁ ସନ୍ତାନ ହଉ, କି କନ୍ୟା ସନ୍ତାନ ହଉ, ସେମାନେ ଯେମିତି ମାନେ ଜନ୍ମ କରିଲା ପରେ କଣ ହଉଛି? ସେମାନଙ୍କୁ ବି ସଠିକ ଭାବରେ ମାନେ ଯେମିତି
ଖାଦ୍ୟ ପୋଷଣ ମିଳୁନି ହଁ ଖାଦ୍ୟ ପୋଷଣ ମିଳୁନି ତାପରେ- ସେମାନଙ୍କର କଣ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ନଥାଉଛି। ଯୋଉଟା କି ଆମେ ଆମର ପୁରା ଆମେ ଅଠର ବର୍ଷ ପରେ ଯୋଉ ମାନେ ଆମ ସବୁ ପ୍ରକାରର ମାନେ କଣଉ ଆମ ରୋଗ ଆକ୍ରମଣରୁ ର- କ୍ଷା କରିବା ପାଇଁ ଯେଉଁ ପ୍ରତ୍ୟକ ରୋଗ ସବୁ। ସେଗୁଡ଼ା ସେମାନଙ୍କର ଦେହରେ କାମ କରିବନି କିଛି। ଯୋଉ ଦ୍ଵାରା କିଛିଏତୁ ଏତେ ସାନ ହଁ ସେଥି।
ଆଉ ସେମାନଙ୍କୁ କଣ ହଉଛି ନା? ଯେହେତୁ ସେମାନେ ସବୁ ମାନେ ତାଙ୍କୁ କିଛି ଯେମିତି ହେଲା କି ଟିକାକରଣ ବି ହେଇନଥାଉଛି। ତ ସେମାନଙ୍କର ମାନେ ଅପପୁ- ପୁଷ୍ଟି ହେବାର ସମ୍ଭାବନା ବି ବହୁତ
ଅଛି। ହଁ ହଁ, ସେ ଛୁଆମାନେ ଏହା ହୁଏତ ବିକଳାଙ୍ଗ ବି ହେଇପାରନ୍ତି। କିମ୍ବା ଆମେ ଯୋଉ ଅ ହଁ।
ମାନସିକ ସ୍ତରରେ ବି ସେମାନେ ଏତେ ମାନେ ଶକ୍ତିଶାଳୀ ହେଇପାରନ୍ତିନି। ଯୋଉଥିପାଇଁ କି ତାଙ୍କର ଯୋଉ ଚିନ୍ତନ ଶକ୍ତି ହଉ କି ତାଙ୍କର ମାନେ ସବୁ ପ୍ରକାରର ଶକ୍ - କ୍ତିରୁ ସେ ମାନେ ନିବୃତ୍ତ ରୁହନ୍ତି। ତ ସେଥିପାଇଁ ଆମେ ଆଜ୍ଞା ତ ସେଥିପାଇଁ ଆମେ ନିଜ ଆଖପାଖରେ ସମସ୍ତଙ୍କୁ ସଚେତନ କରିବା କି ଜଣେଇବା ସବୁ ଜିନିଷ ଠିକ କଥା ନୁହେଁ ଯେହେତୁ ଆମେ ଗୋଟେ ଏତେ ଭଲ ସମାଜ ଭିତ ତରେ ରହୁଛୁ ସମସ୍ତେ ତ ନିଜେ ନିଜ ଆଜ୍ଞା ଆମେ ନିଜେ ସୁରକ୍ଷିତ ରହିଲେ ତ ଆମ ଚାରି ପାଖ ଖରେ ଥିବା ପାଞ୍ଚ ଜଣଙ୍କୁ ଆମେ ସୁରକ୍ଷିତ ରଖିପାରିବା
ିବା ଦିବା ତେଣୁ ପରିବେଶରେ ଯୋଉଟା କିଛି ଭୁଲ ହଉଛି କିମ୍ବା ଆମେ କୋଉଠି ଯାଉଛୁ ଏ ମା ଏବେ କ ଯାଉଛୁ ଏମିତି ସବୁ ବିଷୟ ହଉଛି ତେବେ ତାର ନିରା ମାନେ ପ୍ରତିରୋଧ କରିବା ପାଇଁ ବି ସବୁ ପ୍ରକାର ପ୍ରକାରର ଅଙ୍ଗନବାଡ଼ି ଦିଦିମାନଙ୍କ ସହିତ ବି ଯୋଗାଯୋଗ କଲେ ଭଲ ହେବ
ଆଜ୍ଞା ଆଜ୍ଞା ତାପରେ ଏବେ ଏବେ ସବୁ ମାନେ ସବୁ ସ୍ଥାନରେ ସଚେତନ ବି ମାନେ ସରକାରଙ୍କ ତରଫରୁ କରାହଇଯାଉଛି ଆଉ ଯୋଉମାନେ ସବୁ ଦଷୀ ମାନେ ଥାଉଛନ୍ତି ସେମାନଙ୍କୁ ବି ମାନେ କଠୋର ରୁ କଠୋର ତାଙ୍କ କାର୍ଯ୍ୟାନୁଷ୍ଠାନ କରାଯାଉଛି ତ ମାନେ ବହୁତ ଭଲ ବି ତ ଆମେ ପ୍ରୟାସ କରିବା ଯେମିତି ଆମ ଚାରି ପାାଖରେ ଏ ସବୁ ଯେମିତି ନ ହୁଏ
ନ ହୁଏ ହଁ ହଁ ସେଇଟା ହଁ ହଉ ଠିକ ଅଛି ଆଉ ଖାଇବ ଏବେ ନା ଖାଇସାରିଲଣି।
ନାଇଁ ଖାଇନି ଖାଇବି ଆଉ।
ଯାଉଛି ଖାଇବି ଠିକ୍ ଅଛି ତାହେଲେ ହଉ ହଉ ହଉ ନମସ୍କାର।